ହଁ
ହଁ ହଁ ପ୍ଲାଣ୍ଟ
ହଁ ଏ ଇ ଟିକେ ଘରର ୱାରିଂ ସିଷ୍ଟମ୍ ପାଇଁ ମୁଁ ଟିକେ ଡାଇଗ୍ରାମ୍ ବନାଉ
ହ ବନାଉଛ ଆଉ ଘରର କବାଟା ଝରକା ସବୁଆଡ଼େ ଲାଗିଯାଇଛୁ
ହବା
ନୂଆ ଘର ଟା ଭଲ ହେଇ ଚୀନା
କଣ କହିଲ?
ନୂଆ ଘର ଟା ଭଲ ହେଇଛି ନା?
ହୁଁ ତମେ ଦେଖିଲେ କହିବ ନା ଆଉ। ଆମ ହିସାବରେ ତ ଆମେ କରିଛନ୍ତି।
ଓ ହଁ ପାଣି ଟ୍ୟାପ ଟା ସେପୁଟୁକୁ ଲଗେଇ ଦିଅ। ରୁହ। ରୋଷେଇ ଘର ପଟରେ ପାଣି ଟ୍ୟାପ୍ ଲାଗିଛି ତ?
ହଁ ରୋଷେଇଘରେ ତ ପାଣି ଟ୍ୟାପ୍ ନାଇଁ ଅଛି।
ଅଁ ଛାତ ଉପରେ ଗୋଟେ ତମର୍ ଟ୍ୟାପ୍ ଲାଗିଛି ନା?
ହଁ ଅଂ ଛାତ ପରେ ବି ଲାଗିଛି।
ଆମର ଗୋଟେ ପାଣି ଟ୍ୟାପ୍ ଛାତ ଉପରେ ଏବେ, ଆମର ଯୋଉ ଟାଙ୍କି ବସିଲା ତ ଏବେ ଗୋଟେ ଲଗେଇ ଯୋ ଆମର ଟ୍ୟାପ୍ ରେ ଉପରେ ପୂଜା ପୂଜି ହଉଛି, ଠାକୁର, ସେଇଠି
ହୁଁମ୍
ପାଣି ନେଇକିି ଥୁଆ ଥୁଇ ସବୁ ହବ, ଆଉ କ୍ଲିପି ତାର ତଳକୁ ଉପରକୁ ଆସ୍ ପକ୍ ଚଣାମ୍। ଏଁ ଏପଟେ ଗୋଟେ ବନ୍ ଦେଇଚ। ଆଉ ଏବେ ଭଲ ଏବେ ଠାକୁର ଫାକୁର ପୂଜା ହେଲେ ହୁଁ ଯେ ପାଣି ଫାଣି ଘରେ ଦିଆଯାଉଛି। ଆଉ ଧୁଆ ଧୁଇ ଘର ଧୁଆ ଧୁଇ ପୋଛା ପୋଛି ପାଇଁ ଅସ୍ ସୁବିଧା ଆଉ ହଉନି। ସେଠୁ ପାଣି ନେଇକି ଆମେ ଘର ପୋଛାପୋଛି କରିପାରଛୁ। ଆଉ ଖରା ଦିନେ ଯଦି ଉଁହ୍ ବର୍ଷ୍ ଯୋଉ ଖରାରେ ଉଁ ଛାତ ତାତିଯାଏ, ସେଇଠୁ ପାଣି ନେଇ ପକେଇଦବୁ ଆଉ ତଳୁ ଆସିକି ନବାକୁ ପଡ଼ିବନି ଛା ସବ୍ ରୁମ୍ ହିଁ ସେଠି ପାଣି ପକେଇ ଦେଇକି, ଛାତ ଥଣ୍ଡା ହେଇଗଲେ, ରାତିରେ ଶୋଇବାକୁ ସୁବିଧା ହବ।
ଆଚ୍ଛା।
ଏବେ ଗୋଟେ କଲର ଗୋଟେ କଣ ମିଳୁଛି। ଶୁଣିଥିଲି, କଲର ଗୋଟେ ମିଳୁଛି ତାକୁ ଲଗେଇଦେଲେ କାଳେ ଉଁସେଟା ଭଲ ହଉ ଚୋଲି ମାନେ ବା ବର୍ଷା ଦିନେ ବର୍ଷା, ଅଁ ଯୋଉ ଘର ଖରାପ ହବନି? ଆଉ ଖରାଦିନେ ଯୋଉ ଖରା କାଟିବନି। ଏମିତି ଗୋଟେ କଲର ମିଳୁଛି ମୁଁ ତ ଜାଣିନି ତା ନାଁ ଟା। ଆ ଦେଖିଆ ସେଇଥିରୁ ଗୋଟେ ଆଣେ।
ବୁଝିପାରିଲେନି। କଣ କହିଲ କଲର ଲଗେଇଲା?
ସେ ଗୋଟେ କଲର ଅଛି। ଯୋଉଟା କି ଛାତ ଉପରେ ଲଗେଇଲେ, ସେଇଟା ତଳେ ଏ ଯୋଉ ବର୍ଷା ହେଇକି ଘର ଖରାପ ହୁଏ। ସେଟା ଖରାପ ହବନି। ଘରଟା। ଘର ଖରା ଖରାପ ହୁଏ। ହଁ। ସେଇଟା ଗୋଟେ କଣ ଟା, ସେଇଟା ଲଗା ହବ। ଆଉ ତମର ଯଦି ବି ଅସୁବିଧା ହଉଥିବ ତମେ ଲଗେଇ ଦିଅ। କାରଣ, ଲଗେଇଦେଲେ ତମ ପାଇଁ ସୁବିଧା ହବ।
ଘର ର କାନ୍ଥ ସାଇଟ୍ କାନ୍ ସାଇଟ୍ କଥା ସାଇଟ୍ କାନ୍ଥ କଥା କହୁଚି
ଛାତ ଉପରେ ଛାତ ଉପରେ ସେଟା ଟୋଟାଲି ଲଗେଇ
ହଉ ସୁପ୍ ପଡ଼ିବନି ତଳକୁ ପାଣ୍ ଟା।
ନାଇଁ ସେଟା ଉ କାନ୍ଥ ଭେଦିବନି। ଆଉ ଘର ବି ଭଲ ରହିବ, ବହୁତ ଦିନ ଲାଷ୍ଟିଂ କରିବ ଘର ଗଢ଼ା। ଏବେ ତ ଯୋଉ କବାଟ କାଠ କବାଟ ସବୁ ମିଳୁଛି ଅ ଏଟା ଝରକା ବନେଇଲା ବେଳକୁ ଝରକା ଗୁଡାକ ଫୁଲି ଯାଉଛି। କାଠର ଯୋଉ ଝରକା ଯଦି ଭ
କାଠ ଝରକା ନା ପ୍ଲାଏର?
ହଁ ସେଟା ପ୍ଲାଏର, ସେଇ ଝରକା ଗୁଡା
ପ୍ଲାଏ ପ୍ଲାଏ ଫୁଲିଯିବ, କାଠ ଟିକେ ଲାଷ୍ଟିଙ୍ଗ କରିବ।
ହଁ ସେଗୁଡ଼ା କଣ ହଉଛି ଏମିତି ସବୁ ହେଇଯାଇଚିବ। ଆଉ ତମେ କଣ ତମର କଣ ଲାଗିଛି।
ଆମର ସବୁଆଡେ କାଠପ୍ଲାଏ କୋଉଠି ୟୁଜ୍ ହେଇନି।
ହଁ ଆମର ଗୋଟେ ନୂଆ ପଲଙ୍ଗ ହବ ହଁ ମୁଁ ଶାଶୁଘରକୁ ନେମି ଗୋଟେ ପଲଙ୍କ।
ଆଲଣ, ଗଦ୍ରେଜ୍ ଆଉ ଫ୍ରିଜ। ଗ୍ରାଇଣ୍ଡର ଆଇରନ୍ ଏଗୁରାସବୁ ନେମି ଶାଶୁ ଘରକୁ ଆଉ। ବାହାଘର ତ ଆଉ ଦୁଇ ତିନି ମାସ ରହିଲା ଭାବୁଛି ସବୁ ଜିନିଷ କରି କରିକି ଏକାଥରେ ସବୁ ଜିନିଷ ନେଇକି ଯିବି ଆଉ।
ଆଉ ଆମର ଗୋଟେ କୁ ପ୍ରେସର କୁକର ଆଣିଥିଲୁ ତିନି ଲିଟର। ମମି କହିଲେ ତମକୁ କୁଆଡେ କହିଛନ୍ତି ପାଞ୍ଚ ଲିଟର ପ୍ରେସର କୁକର ଆଣିବା ପାଇଁ। ମୁଁ କହିଲି ଏଇଟା ତ ପାଞ୍ଚ ଲିଟର ଆଣିଥାନ୍ତା ତିନି ଲିଟର କାଇଁ ଆଣିଲ। ଆମର ଆଉ ଗୋଟେ ଅର୍ଡର ହେଇଛି।
ହଁ ବହୁତ ବଢିଆ ଆମର ଗୋଟେ ଦେଖିଆ ମୁଁ
ନାଇଁ ଅର୍ଡର ଟା ତମକୁ କରାହେଇଛି କାଳେ ଅର୍ଡର ଟା ତମକୁ କରାହେଇଛି କାଳେ।
ମୁଁ ତ କହିଥିଲି ଦଶ ଲିଟରର ନବାକୁ।
ଟକେ ଟିକେ ରହ, ଟିକେ ରହ।
ହେଲା ଯୋଉ ହାଣ୍ଡିଟାକୁ ହାଣ୍ଡି ଭଳିଆ ଗୋଟେ ପ୍ରେସର କୁକର ନେମି। ଆଉ ତା ଦେହରେ ଯେମିତି ଅ। କୁକୁଡା, ଫୁକୁଡା ବସେଇକି ସିଝେଇକି ଖାଇବା ଆଉ ତରକାରୀରେ।
ରଖିଦବ ତମେ ସବୁ କୁଆଡେ ଗୋଟେ ଦିନ ଯାଇଥାିବ ମୁଁ ଡାକିିକି ବିକିଦେବି ଆସିଲାବେଳକୁ। ଓ ହାପ ରେଟରେ।
ବିକିଦବ?
ଆଉ ଏତେ ବାସନ ହେଲାଣି ଆହୁରି ତମେ ଆଣିବ ଆଉ କଣ ହବ ସେ ବାସନ ସବୁ।
ସେଇଟା ଭବିଷ୍ୟତର ଜିନିଷ। ସେଇଟା ବିକିଦେଲେ କଣ ହବ ଖାଇବା ପିଇବା ସେଇଥିରେ କରିବ ହେଲା। ଘରର ବାସନ, କୁସନ ବିକିକି ଖାଆନ୍ତିନାଇଁ ତମେ ବୋଧେ ଜଣା ନାହିଁ।
ଗୋଟେ ରୁ ଦିଇଟା ତିନିଟା ହେଲେ ସବୁଥିରୁ କଣ ହବ।
ଦିଟା ତିନିଟା ହେଲେ ଦିଟା ତିନିଟା ହେଲେ ଗୋଟେ ଶୁଣ ଗୋଟେ ହେଲା। ତମେ ବାହାରେ ରହିବ ଯଦି ତମେ ନେଇଯିବ ଆଉ ମୁଁ ଯଦି ବାହାରେ ରହିମି ମୁଁ ଗୋଟେ ନେଇଯିମି ଆଉ ତମ ଘରେ ଯଦି ଯୋଉଠି ରହିବେ ସେଠି ତ୍ ଉଁ ଗୋଟେରେ ଲାଗିବ ତିନିଟା ତିନି ପ୍ରକାର ବାସନ ହେଇଗଲା ଆଉ।
ଆଛା ମୋ ପାଖରେ ତ ତମର ଗୋଟେ ଜିନିଷ ସେଠ ଥୁଆ ହେଇଛି।
ଅ କଣ କଣ ଦେଇଥିଲି।
ପ୍ରେସର୍ କୁକର୍, ହାଣ୍ଡିଁ ଆଉ ଗୋଟେ ପିଠା ଖାରିକା ଗୋଟେ, ଚାମଚ ଗୋଟେ, ଥାଳି ଗୋଟେ ପ୍ଲେଟ ଗୋଟେ, କଂସା ଗୋଟେ
ହୁଁ, ହୁଁ। ହଁ ଆମ ଚୁଇଁ ଆଜି ଶୋଇ ପଡିଚି ବୋଲି ଉଁ-ମାହୋଲ୍ ଟା ଭାରି ଶାନ୍ତ ପରିବେଶ ଅଛି।
ହ- ସିଏ ଆଉ ଟିକେ ପରେ ଉଠିଯିବ ଆଉ।
ସିଏ କଣ ରକ୍ଷା କରିଚି ସିଏ ସକାଳୁ ଉଠିଲା ମାନେ ସମସ୍ତେ ସବୁ ବୁ-ରୁମ୍ କୁୁ ଯାଇଁକି ଡାକୁଚି ଡାକିକି କହୁଚି ଆସ ଖେଳିବା। ମୁଁ ଗଲି କିି ନାହିଁ ସକାଳୁ ଉଠିକି ମତେ କହୁଚି ଆସେ ମତେ ଧ କାଖେଇକି ଧ। ବୁଲା ମୁଁ ତାକୁ ଧଇଲି ମତେ ନିଦ ଇଆଡେ ଛାଡିନି ମୁଁ ତାକୁ କାଖେଇଲି ତାକୁ ଛା- ଛାଡିଦେଲି। ତାପରେ ଧରି ଧରିକି ଗଲି ଆଉ ସେଠୁ ରୁ ରୁଟି, ଆଳୁଦମ୍ ହେଇଥିଲା ସେ ଖାଇନି ଶୋଇ ପଡିଚି ଆଉ ତାର ଗୋଟେ ଡିଜେ ସେ- ସେ ଡିଜେ ବଜେଇକି ସେ ସବୁବେଳେ ନାଚୁଚି ମୁଁ ତ ତମକୁ ଭିଡିଓ ଛାଡିଥିଲି ଦେଖି ତାର ନାଚ କେମିତିଆ ତା ନାଚ ହେଲା ମାନେ ଯଉ ଭଳିଆ ସେ ଟିଭିରେ ନାଚୁଚନ୍ତି ସିଏ ସେଇଭଳିଆ ହିଁ ନାଚୁଚି। ସେ ତାକୁ ଦେଖିକି ପୁରା କପି କରିଦଉଚି। ମାନେ ତାକୁ ମାନିବାକୁ ପଡିବ ସବ୍- ଯଉ ଜିନିଷଟା ଦେଖୁଚି ଥର କରେ ମନର- ମନେ ରଖିଦଉଚି ସେଇଟାକୁ ସେ କଣ୍ଟିନ୍ୟୁ କରୁଚି ଆଜି ସକାଳୁ କଣ କରଚି ନା ମିଶିରିି ସବୁଆଙ୍କ ମୋ ପାଟିରେ ପୁରେଉଚି କହୁଚି ଖା ମିଶିରି ଗୁଡାକୁ ଗୋଟେ ଗୋଟେ ନା ନା ପେଟରେ କୁର୍ମି ହେଇଯିବ ମୁଁ ଖାଇବିନି କିନ୍ତୁ ସିଏ ମୋତେ ଜବରଦସ୍ତି କରୁଚି କହୁଚି ପାଟିରେ ଆଣିକି ଡ଼ାଇରେକ୍ଟ୍ ପୁରେଇ ଦଉଚି ହାତ ଆଉ କଣ କରିବି। ଆଉ ସବୁ ଯେତିକ ମିଶିରି ଦେଲା ମୁଁ ଗୋଟେ ଇଆଡେ ପାଟିରେ ପୁରେଇଲି ଆଉ ଗୋଟେ ହା ତେରେ କାଢିଦେଲି କାଢିଦେଇକି ନେଇକି ଉଁ- ଫୋପାଡ଼ିଲି ନହେଲେ ସିଏ ତ ରକ୍ଷା ବାସ କରୁନି।
ଓହୋ ଖାଇବାକୁ ବାଧ୍ୟ ଆଉ।
ହଁ।
ଯାହା ହଉ ସେ ଶୋଇପଡିଚି ବୋଲି ତମେ ଟିକେ କଥା ହଉଚ। ନହେଲେ ଏଇକ୍ଷଣି- ସେ ଶୋଇଚି।
ସେ ଶୋଇ ପଡଚି ନହେଲେ ଉଠିଲେ ଡିଜେ ଲଗେଇ ନାଚିବ।
ସେ ନିଜେ ଲଗେଇ ଦେଇ ନାଚୁଚି?
କହୁଚି ଟେକି ଟେକି ଆଣିବ କହିବ ଆଉ ଲ
ଲଗା- ହଁ‌।
ହଁ। ଏବେ ସେ କହୁଚି ଏ -ଏବେ ସେ କହୁଚି ଦଉନି। ମତେ ମର ଉଁ- ଡିଜେ ଦଉନି। କିଏ ନେଇଗଲେ କହୁଚି ହେ ନେଇଗଲା ଆଉ କାନ୍ଦୁଚି ବହୁତୁ କାନ୍ଦିକି ଠିଆ ହେଇଥିବ ଠିଆ ହେଇକି ଗଳି ପଡୁଚି ତଳକୁ ମୁଣ୍ଡ ପା- ପିଟି ହେଇଯାଉଚି ତାପରେ ବହୁତ୍ ଜୋର୍ ରେ କାନ୍ଦୁଚି ଆଉ- ଆଉ ଯଦି କାନ୍ଦିଲା ଥରେ ତାହେଲେ ସମସ୍ତଙ୍କୁ ଯାଇକି ବୁଲି ବୁଲିକି କହୁଚି ଯେ ମୋ ମୁଣ୍ଡ ପିଟି ହେଇଗଲା।
ଯା ବାଡେଇଲେ କହିବ କାନ୍ଦିଲେ ମୁଣ୍ଡ ବାଜିଲେ କହିବ ସବୁ କ
ହଁ ସେ ତ କରୁଚି ସେ ସେଇଆ ଆଉ କଣ କରିବା ଛୋଟ ଛୁଆ ଆଉ ସିଏ ହବ ସେଇଆ। ଆଜି ଅଫିସି ତ ଛୁଟି ଅଛି। ଆଉ। ଆଜିତ ଆଇଁଷ ବାରି ନୁହଁ ଆଇଁଷ ବାରି ନୁହଁ ଆଉ ଉଁ। ନହେଲେ ଆଇଁଷ ବାରି ହେଇଥିଲେ ଆଁ ମାଛ ଟିକେ ଚିକେନ ଟିକେ ହେଇ ଥାନ୍ତା ଆଜି ଆମର କଞ୍ଚନ ଫୁଲ ତର କାରୀ ହଉଛି ଆଉ ଡାଲି ହଉଛି ଆଉ ଭାତ ହଉଛି।
ଆଃ ସେତ ବଢିଆ ଜିନିଷ ସେ ତ ବଢିଆ ଜିନିଷ।
ଏବେ ଆମେ ଘରେ ସମସ୍ତେ ଅଛୁ ଆଉ ଖାଇବୁ ଆଉ।
କଞ୍ଚନ ଫୁଲଟା ମୋ ପାଇଁ ତ ଟିକେ କେବେ ଦଉନ ସୁୁଆଦିଆ ଖାଦ୍ୟ କରି ଖାଉଚ।
ହଁ କେବେ ଆସ ଆମ ଘର ପଟେ ମୁଁ ଦେଇଦେବି ନେଇକି ଯିବ ଖାଇବ ଆଉ।
ହଁ।
କଞ୍ଚନ ଫୁଲ ତରକାରୀ ଆଉ।
ଆଚ୍ଛା ଆଚ୍ଛା। ହୁଁ ହୁଁ।
ନିହାତି।
ହଁ ଯିବା କେବେ ତମେ ତ ଏଥରକ ଯାଇଥିଲ ବାହାଥିଲ ଆଉ।
ହଁ ହଁ ଦିଆଯିବ ଆଉ। ଆଉ ଆସିବ କେବେ କୁହ ଆ ଆମ ଘର ବାଟେ ମୁଁ ଦେଇଦେବି ନେଇକି ଖାଇବ ଆଉ।
ତମ ଘର ବାଟେ ନିତି ଯାଉଛି। ତମ କୁକୁର କୁ ଗେଲ କରୁ ହଁ। ଆଛା।
ହଁ ସେମିତି କଲେ ବି ହବ କିନ୍ତୁ ଆମର ଏଠି ନହିଁ। ଯିଏ ଥିଲା ସିଏ ଆଉ ନାହିଁ ଦୁନିଆରେ ସିଏ ତ ମରିଯାଇଛି। କୁକୁରଟା ମରି ଯାଇଛି। କିଏ।
ଅଛି ଆଉ ଆଉ ମୁଁ ଗଲେ କହିବି ଆଉ ମମୀ ଡାକିଲେଣି ଖାଇକି ଆସେ କଥା ହେବି ଆଉ।
ହଉ ଠିକ ଅଛି ଧନ୍ୟବାଦ।
ହଉ।